ହ୍ୟାଲୋ ଓ ।
। ଏଇ ବସିଥିଲି ଆଉ ଜୋର ଖାଇସାରିଲଣି? ହଁ ଖାଇସାରିଲିଣି।
ଆଉ ରଜରେ କୁଆଡେ ବୁଲିବାକୁ ଯିବା?
ଠାକୁର ପାଖକୁ ଯିବା ଆଉ।
ଆଉ ପୁରୀ ଘଟଗାଁ ଯିବାକୁ କହୁଥିଲ ନା, ଯିବ ନା?
ହଁ ତା ଘଟଗାଁ ଯିବୁ ବା।
ଆଉ ଘରେ ସମସ୍ତଙ୍କ ଦେହ ହଁ ଭଲ ଅଛି। ଆଉ ଆଉ ଆମ ପରିବାର ଲୋକ? ଦେହ ଭଲ ଅଛି ହଁ ଭଲ। ଆଉ ସାନ ବୋଉ ଦେହ ଭଲ ଅଛି ନା?
ଭଲ ଅଛି।
ଆ ସାନ ବୋଉ ପା କୁଆଡ଼େ ଯାଇଥାନ୍ତେ।
ସେ ଆମ ସାଙ୍ଗରେ ଘଟଗାଁ ଯିବେ ବା।
ଆଉ ଆଉ କଣ କରୁଛୁ କୁହ। କାଲି ପିଠା ପ୍ରିପାଆର ହବ ଆଉ ଆଜି ନଡ଼ିଆ କୋରା ହେଇକି ଥୁଆ ହେଇଛି ଆଉ କି ପିଠା କରିବ?
ଏଇ ଇଟିଲି ହବ ଇଟିଲି ଆଉ।
ଖାଲି
ମଟର ଆଳୁ ତରକାରୀ।
ଆଉ ଆଉ ଘରୁ ଭାର ଫାର ନାଁ ଆସିନାହିଁ କାଲି ଆସିବେ ଆଉ। ଆଉ ବିଜୟ କଣ କରୁଛି ସେ ଯାଇଛନ୍ତି ନଣନ୍ଦ ଘରୁକୁ। ଆଉ ଆଉ କଣ କୁହ। ଆଉ କଣ କହୁନ ଆଉ କଣ କହିବି ତମେ ଖାଇସାରିଲଣି?
ହୁଁ।
ହଁ ସନ୍ଧ୍ୟା ବେଳୁ ଖାଇସାରଲିଣି ଭୋକ ହେଲା ଆଉ।
କଣ ଖାଇଲ?
ସିମେଇ ଖାଇଛି। ହଁ।
ରଜରେ ନୂଆ ଡ୍ରେସ ହେଇଛି?
ହଁ ରଜରେ ନୂଆ ଡ୍ରେସ ପିନ୍ଧି
ଆଉ ରଜରେ କୁଆଡ଼େ ବୁଲିବାକୁ
ଆଉ କୁଆଡ଼େ ଜିମି ଝିଆରୀ ଘରକୁ ଯିମି।
ଆଉ
ରଜ ରେ ଦୋଳି ଖେଳିବା ନା ଦୋଳି ଖେଳିମୁୁ ଚଣ୍ଡିପୁରରେ ଆମର ହେଇଛି ରଜର ଫଂକ୍ସନ ହଉଛି ସେଠିକି ଯିବୁ। ଅଡ଼ିସନ ଦିଆଯିବ ଖୋଷାଲପୁର୍ ଯିବୁ।
ହଁ ଖୋସାପୁରରେ ଏ ରଜ ଲଗାଏ ଛୁଆ ସବୁ ଖେଳନି।
ହଁ ସେଠିକି ସମସ୍ତେ ଯାଆନ୍ତି ବି ଆମେ ବି ଯିବୁ।
ଆଉ ରଜର ଆଉ କଣ ପ୍ରୋଗ୍ରାମ?
ଆ
ହଁ ଆଉ କଣ କୁହ?
ଆଉ କଣ?
ଆଉ ଆଉ ରଜ ପରେ ରଜ ବାହାଘର ଅଛି। ନା
ହଁ।
ହ
ହଁ ବାହାଘରିଆ ଅଛି ଏକୋଇଶି ତାରିଖରେ ଗୋଟେ ବାହାଘର ଅଛି।
ଆଉ କନିଆ ଡାକରା ଡାକିସାଇଲଣି।
ଲାଷ୍ଟ ଦିନ ଡାକିବୁ ଆଉ ଖାଇବା ପାଇଁ ଆଉ। ଆଉ
ରଜ କେମିତି ପାଳନ କର?
ହଁ ସେମିତି ଆଗ ପରିଆ ନୁହେଁ ହେଲେ ବି ରଜ ପାଳନ ହଉଛି ଆଉ।
ଆ
ସେମିତି ଆଉ। ଆଉ ଏଠି ତ ପାଖରେ ଆମର ରଜ ଗଛ ନାହିଁ ଦୋଳି ଲଗେଇବା ପାଇଁ ସେମିତିଆ ସୁବିଧା ନାହିଁ। ଆଉ ରଜରେ ଆମେ ସେମତି ଘରେ ବସିକି ପାଳନ କରୁ ଆଉ ରଜପାନ ଖାଉ।
ଉଁ ହୁଁ।
ପିଠା, ପୋଡ଼ପିଠା ଖାଉ ଆଉ
ଆଉ ତମ ସାଙ୍ଗ ମାନଙ୍କ ଖେଳିବାକୁ ଯାଇନ।
ଅ ହଁ ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଉ। ଆଉ ସେ ରା ସାଙ୍ଗମାନଙ୍କ ସହିତ ଖେଳିବାକୁ ଯାଉ।
ଆ ହଁ ଆଉ କଣ କୁହ?
ଆଉ କଣ?
ହୁଁ
ଆଉ ତିନି ଦିନି ଆଙ୍କ ଏଇନା ଆମର ରଜ ପାଳନ ହବ। ପିଠା ପଣାରେ ସବୁ ପ୍ରକାରର ପିଠା ହବ ଖାଇବା ପାଇଁ।
ଆଁଜି ତ ସଜବାଜ ସଜବାଜରେ କଣ ସବୁ ସଜବାଜ ହେଇଚ?
ସଜବାଜ କଣ ନୂଆ ଚୁଡି ଲଗେଇଲୁ। ସୁନା ଜିନିଷ ଲଗେଇଲୁ। ଆଉ କଣ ମେହେନ୍ଦୀ ଲଗେଇଲୁ।
ହେଇ ହେଇ ଛେଇ ଛେଇ ମେହେନ୍ଦି ଲଗେଇଚ?
ମେହେନ୍ଦୀ ଲଗାଉଁ।
ଆଉ ଆଉ ରଜରେ ଯିବ ଆଉ କୋଉ ବନ୍ଧୁ ବନ୍ଧୁ ବାନ୍ଧବ ଘରକୁ ଯିବ ବୋଲି ପ୍ଲାନିଂ କରିଚ?
ତାବରା ଯିବୁ ଯାବରା।
ଆଉ ଆଉ ହଁ। ହଁ
ହଁ ସେଇ ବାବା ତ ଇଏ ଅନାନି କୁକୁର ପରିକା କରୁଥିଲେ ମତେ ଶୁଭୁଥିଲା ଇଏ ହବନି। ଇଏ ହଁ ହବ ଆଁ ପସିଗଲାଣି